ନମସ୍କାର। କଣ କରୁଛନ୍ତି?
କିଛି ନାହିଁ ଏଇ ବସିଥିଲି, ଆପଣ?
ହଁ ମୁଁ ବି ରୋଷେଇ ସାରିକି ବସଚି।
ଓ ହୋ କଣ ଖାଇଚନ୍ତି?
ହଁ ସକାଳେ ଦହିବରା ଖାଇଥିଲି।
ବାରଟା ହେଲାଣି ସାଢେ ବାରଟା ହେଲାଣି କିଛି ଖାଇନାହାନ୍ତି ଆଉ?
ନା ନା ମୁଁ ଆଟା ନଅଟା ବେଳେ ଖାଇଥିଲି ଦହିବରା ତ, ଏଇ ଗୋଟେ ବେଳେ ଖାଇବା ଭାତ। ଆଉ।
ଓ ହଁ ରୋଷେଇ କଣ?
ଆ ରୋଷେଇ ହେଇଛି ଆଜି ଭାତ, ଡାଲି, ପୋଟଳ ଆଳୁ କଷା
ଓ ହୋ।
ହଁ।
ଆଉ ଆପଣଙ୍କ ଘର କୋଉଠି? ହୁଁ।
ଏ ମୟୂରଭଞ୍ଜ।
ହଁ।
ହଁ- ହଁ।
କଣ କହିଲେ?
କଉଛି ଆପଣଙ୍କର ଘର କୋଉଠି?
ଆମ ଘର ଢେଙ୍କାନାଳ, ଢେଙ୍କାନାଳ ଭୁବନ ଜାଣିଛନ୍ତି? ଏସିଆ ମହାଦେଶ ସବୁଠୁ ବଡ ଗାଁ।
ଆଜ୍ଞା ଆଜ୍ଞା।
ଏସିଆ ମହାଦେଶର ସବୁଠୁ ବଡ ଗାଁ ହେଲା, ଯୋଉ ଭୁବନ ଜାଣିଚନ୍ତି?
ଆଜ୍ଞା।
ସେଇ ଭୁବନ ହେଲା ମୋ ଘର।
ଆଜ୍ଞା।
କେବେ କପିଳାସ ଆସିଚନ୍ତି ବୁଲି? ହଁ - ହଁ।
ହଁ ତୁମ ପଟେ ହଁ- ହଁ ଯିବା। ଚନ୍ଦ୍ରଶେଖରଙ୍କ ପର୍ବ ହୁଏ ଆଉ ନା।
ହଁ -ହଁ - ହଁ।
ହୁଁ।
କେବେ ଆସିଚନ୍ତି? ନା ଢେଙ୍କାନାଳକୁ କେବେ ବୁଲି ଆସିନାହାନ୍ତି?
ନା ନା ଯାଇନି, ଶୁଣିଛି
ଓ, ହୋ ଆଉ, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମ ପରିବାରରେ ମା, ବାପା ସ୍ୱାମୀ, ମୁଁ, ଏତକି ହିଁ
ଓ, ହୋ
ହଁ।
ମୁଁ ଫାଷ୍ଟ ପଚାରିଥାନ୍ତି ଆପଣ କଣ କରିଚନ୍ତି? ଚାକିରି କରିଚନ୍ତି? କି? ଚାକିରି କରୁଛନ୍ତି ନା, ପଢୁଛନ୍ତି? ହଁ ବେ ପଚାରିଥାନ୍ତି ମାନେ ଆପଣଙ୍କ ପରିବାରରେ କିଏ କି ଅଛନ୍ତି? ତା ଆଗ ପଚା ସେମିତିଟା ତ ଆଉ କହିଲି ରେ କିଏ କିଏ ଅଛନ୍ତି? ତ କିଏ କିଏ ଅଛନ୍ତି ମେ ଆମ ଆପଣ ହଉଛି ମାନେ ବିବାହିତ, ତ ଆପଣଙ୍କ ବିବାହିତ ଲାଇଫ କଥା କହିବେ ନା ହ ତ ସେଇଥିପାଇଁ
ହଁ
କୋଉ ପର୍ଯ୍ୟନ୍ତ ପଢିଛନ୍ତି?
ଝାରସୁଗୁଡା ରେ
ଓ, ହୋ
ହଁ, ପଢାପଢି ଚାଲିଛି।
ଆପଣ ପଢୁଛନ୍ତି?
ହଁ
କଣ ପଢୁଛନ୍ତି?
ହୁଁ, ବେଡ ବିଇ, ଡି, କରୁଛି।
ହଁ, କୋଉଠି ପଢୁଛନ୍ତି?
ଏଇ ଆନ୍ଧ୍ର ବିଡେ କରୁଛି, ନା ନାସୁ କଟ
ଓ ହଁ ପଚାରିଥାନ୍ତି, ଝାରସୁଗୁଡା ର ନା ଏଇ ଯୋଉ ମୟୂରଭଞ୍ଜ କରିୁଛନ୍ତି?
ନା, ନା। ମୋ ଘର ବାପ ଘର ବି ମୟୂରଭଞ୍ଜ, ଶ୍ୱଶୁର ଘର ବି ମୟରଭଞ୍ଜ। ଏଠି ଯେହେତୁ ସ୍ୱାମୀ ଜବ୍ କରନ୍ତି ତ, ଏଠି ଅଛୁ ଆଉ ଦି ଜଣ ହିଁ ଅଛୁ, ସେଠି ମୟୂରଭଞ୍ଜରେ ବାପା ମା ଅଛନ୍ତି, ଆମେ ଏଠି ଦି ଜଣ ଅଛୁ।
ବିବାହିତ ପରେ ପ ସ୍ୱାମୀ ମାନେ ଯୋଉଠି ରହୁଛନ୍ତି, ସେଇଠି ତ ରହିବାକୁ ପଡିବ ହିଁ ପଢିଲେ କହନ ନା, ନ ପଢିଲେ କ କଣ ଇଛା ଥିଲେ ରହିବ, ଇଚ୍ଛା ନଥିଲେ ବି ରହିବ।
ହଁ।
ଆଉ କେତେ ବର୍ଷ ହେଲା ବିବାହ କଲେଣି?
ନା, ନା, ଏ ନୂଆ ତିନି ମାସ ହଉଛି।
ତିନି ମାସ!
ହଁ।
ହଁ, ତାହେଲେ ନୁଆ ବୋହୁ
ହନୁ ଆହୋ
ଆମକୁ ତ କାହିଁ ଡାକିଲେନି ବାହାଘରକୁ
ଆଉ ଚିହ୍ନା ଜଣା ଥାନ୍ତାହଲେ ଡାକିଥାନ୍ତି।
ଆଚ୍ଛା, ତ ନୂଆ ବୋଉ ତ ତିନି ମାସ ମତେ କାହିଁ ଅଳତା ନେଲ ପଳଶୀ ଲଗେଇଦଉ ନା?
ହ
ହଁ, ହଁ କିିଏ ଖାଲି ବାରମ୍ବାର କଲ ପରିଚୟରେ ମାନେ ବିକଳିଆ ଭଳିଆ ହଉଛନ୍ତି ସବୁ
ହଁ ଆଉ ଆପଣଙ୍କର କଣ ପଢୁଛନ୍ତି? ଆପଣ
ହଁ ମୁଁ ପଢୁଚି ପ୍ଲସ୍ ଥ୍ରୀ।
ଆଛା ହଁ କୋଉ ସେକେଣ୍ଡେନ୍? ଆଚ୍ଛା ଆଚ୍ଛା ମୁ ପ୍ଲସ୍ ଥ୍ରୀ ସରିଛି ପଲିଟିକାଲ ସାଇନ୍ସ ଅନର୍ସ ରେ।
ହଁ ହଁ।
ହୁଁ।
କିଏ ସ ବର୍ଷଳେ ଭାରି ବିରକ୍ତ ଲାଗିଲାଣିି। ମାନେ ଏଇଠି ମାନେ ଦିନକୁ ମାନେ ଚାରିଶହ ପାଞ୍ଚଶହ ମେସେଜ ଆଉଛି। ମାନେ କଣ କୁହନି ଯୋଉ ଟ୍ୟକ୍ ଆସୁଛିନା ଟ୍ୟସ ଟାକୁ ଫୁଲ ଫିଲ କରିବାକୁ ସମସ୍ତେ ଚାହୁଁଛନ୍ତି ତ ସେଇଥିପାଇଁ। ଖାଲି ହୁଁ କୁ ମୁଁ ଏଇଠି କଥା ହେଲାଣି ପନ୍ଦର ଥର ଭଳି ଖାଲି କୁଁ କୁ ହେଲାଣି। ମାନେ ପର୍ସନାଲ ବି ମେସେଜ କରିଦଉଛନ୍ତି ଗ୍ରୁପରେ ମେସେଜ କରିଛନ୍ତି କରିଛନ୍ତି ପର୍ସନାଲି କଲ ବି କରୁଛନ୍ତି ମତେ ସକାଳଠୁ ଆଜି ଚାରି ପାଞ୍ଚ ଟା ଖଣ୍ଡେ କଲ୍ ଆଇଲାଣି ତମେ ଫ୍ରି ଅଛ କି ମୁଁ କଲ୍ କରିବି?
ହଁ। ହଁ ଆଉ ସେମିଷ୍ଟାର ଆଗକୁ କୋଉ ସେମିଷ୍ଟାର ଆସୁଛି?
ଚାଲିଛି ତ ଆଉ କରୁଛନ୍ତି?
ଏଠି ଯୋଉ କମ୍ପାନୀ ଯୋଉ
ହଁ ହଁ।
ହୁଁ।
ଆପଣ ଭାଇ ଭଉଣୀ କେତେ ଜଣ ଥିଲେ?
ଆମେ ଦି ଭଉଣୀ ଗୋଟେ ଭାଇ ଥିଲୁ
ଆପଣ ବଡ?
ନା ନା ମୁଁ ମଝିରେ।
ମଝି ତାପରେ ସାନ ଭାଇ ଆଉ।
ହଁ।
ଆଚ୍ଛା ଆଉ ଆପଣଙ୍କ ସ୍ବାମୀ ଯିଏ ସିଏ କେତେ ଭାଇ ଭଉଣୀ?
ଉ ସେ ଦି ଜଣ ଉପରେ ଜଣେ ନାନୀ ତାପରେ ମାନେ ଅଛନ୍ତି।
ଓ ହୋ।
ହୁଁ।
ଆଉ ଶାଶୁ ଶାଶୁର ସବୁ ଭଲ ଅଛନ୍ତି ନା?
ହଁ ଭଲ।
ଓ ହୁଁ ମାନେ ଏଇନା ଶାଶୁ ଶ୍ୱଶୁର ଆପଣ କତିରେ ଅଛନ୍ତି? ନା ସିଏ ଏଇନା
ସେ ମାନେ ସେଠି ଅଛନ୍ତି ଆମେ ଏଠି
ଆଚ୍ଛା।
ହୁଁ।
ଆଉ କୁଆଡେ କୁଆଡେ ଯାଆନ୍ତି ବୁଲି ନା ସେମତି ବାସ ଖାଲି ସାର୍ ଘର ମାନେ ଯାଆନ୍ତି ଅଫିସ ଯାଆନ୍ତି ଆପଣ ଖାଲି ମେସ ରେ କି ରୁମରେ ରୁହନ୍ତି?
ରୁମ ରେ ହିଁ ରୁହେ ଯେ ନା ଛୁଟି ଦିନରେ ବୁଲିବା ପାଇଁ ବାହାରୁ ନା ମାର୍କେଟ ଫାର୍କେଟ କଣ ସେପଟେ?
ହଁ।
ହୁଁ।
ଏଇ ଏଇ ଲୋକଟା କିଏ କେଜାଣି ପନ୍ଦର ଥର କଲ କଲାଣି ଏଇଠି ଏଇଠି।
ହଁ ସେମତି ନମ୍ବର ପାଇ ଯାଉଛନ୍ତି ଗ୍ରୁପ
ହଁ। ମାନେ ଭଲ ପିଲା ଅଛନ୍ତି। ଭଲ ମାନେ ଏଇଠା କଣ କି ସନ୍ମାନ ଦେଇ କଥା ହବ ନାଁ। ସନ୍ ମାନେ କଥା ହେଇସାଇଲା ପରେ ମାନେ ନାଁ ମେସେଜ୍ କରୁଚନ୍ତି ଏଇନା କ ଫାଙ୍କା ଅଛ କଲ କରିବି କଥା ହବା? କିନ୍ତୁ ମୁଁ ବି ଛାଡ଼ିଆ‌ ଛୁଆ ନୁହଁ। ସେମାନେ ଯେମିତି କଥା ହଉଚନ୍ତି ମୁଁ କିନ୍ତୁ କଁ କୁହନି ମାନେ ବହୁତ ବଡ଼ ଛୁଆ ଅଳା କଥା ହଉଚି ମୁଁ କଲ୍ ନାଁ କିଛି ଆବଶ୍ୟକ ନାହିଁ ଖାଲି କଲ୍ ହିଁ କଥା ହବା। କହୁଚନ୍ତି ଆମେ କହଲେ କମ୍ଫର୍ଟେବୁଲ୍ ରେ କଥା ହେଇପାରୁନୁ ଆମେ ଏଇତିରେ କଥା ହଆ ମୁଁ କହିଲି କିଛି
ଆ ହଁ ଆପଣ କଣ ହସ୍ ଟେଲ୍ ନାଁ ମେସେରେ ରହୁଚନ୍ତି ନାଁ ଘରୁ ଯିବା ଆସିବା କରନ୍ତି?
ହରେ ବାଜି ରାଉତ କଲେଜ ଜାଣିଚନ୍ତି ଭୁବନ? ସେ ବାଜି ରାଉତ କଲେଜ ରେ ହିଁ ଆ ପଡୁଚୁ।
ହଁ ମାନେ ଘରୁ ଯିବା ଆସିବା କରଚ
ହଁ ହଁ ଏଇଠି ପାଞ୍ଚ କିଲୋମିଟର୍ ହବ କାଇଁ ରହିବୁ ଏଠି? ପୁଣି ଦେଖନ୍ତୁ ଯଦି ପାଞ୍ଚ କିଲୋମିଟର୍ ହେଇକି ଯଦି ମେ ହଁ ହଁ ମାନେ ବସ୍ ସୁବିଧା ଅଛି ନାଁ ପାଞ୍ଚ ମି ଟିର ବାଟ ତ ଯିବା ଆସିବା କରିଦେବୁ ଯଦି ବି ଯାଇଁକି ଏଇଠୁ ଯେ ଯଦି ମେସ୍ ରେ କି ହଷ୍ ଟେଲେ ରହିବୁ ପାଞ୍ଚ କିଲୋମିଟର୍ ବାଟକୁ ଆମ ଗାଁ ଗଳିରେ ଇବେ ଆପଣ କହିବେ ଏଇଠୁ ଏତିକି ଯାଇପାରନି ଯେ ସେ ଯାଇଁକି ଝିଅ ହ ଷ୍ଟେଲରେ ରଉଚି ହଷ୍ଟେଲରେ ରହିକି ପଢୁ଼ଚି ନାଁ? ହଁ। କଁ କହିବେ କୁହନି ହଷ୍ଟେଲରେ ରହିକି ପଢ଼ୁଚି ନାଁ ଯାଇକି ଟୋକାମାନଙ୍କ ସହିତ ଗପୁଚି ଇଆଡ଼େ ବୁଲୁ ଚି ଗାଁ ଗହଳିରେ ତ ଜାଣିଥିବେ ଲୋକମାନେ ତ ନ ହେଇଥିବ ସେଟାକୁ କରେଇଦେବେ।
କରେଇଦେବେ ହଁ।
ଏମତିରେ ତ କଲେ ଯାଇଁକି ବାଟି ହଁ ହଁ ହଁ ଏମତିରେ ତ କଲ୍ ଯାଇଁକି କି ଆସିଲା ଅଳୁ କହୁଚନ୍ତି ତୋ ଝିଅ ଯାଇଥିଲା ଆଜି ଭୁବନ ବୁଲି ଯାଇଥିଲା ଆଜି ମାର୍କେଟ୍ ବୁଲୁଥିଲା କ୍ଲାସ କରନି ଆଜି। ଇଆଡ଼ୁ ଆସିନଥିବୁ ଘରୁକୁ କିଏ ଏଚେ ଜାନେ ଖୋନ୍ କରି ଫୋଡ଼ି ଦେଇଥିବ ତୋ ଝିଅକୁ ଆଜି ଦେଖିଚି ଠିଆହେଇଥିଲା। କି ବସ୍ ଆ ସିବ ବସ୍ ବି ଆମେ ଅପାକ୍ଷ କର୍ ରିବୁନି ଆଉ ଉ ମାନେ କଇବେ ତୋ ଝିଅ ଆଜି ଠିଆ ହେଇଥିଲା ସେଇ ରାସ୍ତା ଓପରେ ମୁଁ ଦେଖିଚି। ତୋ ଝିଅ ଚାଲି ଚାଲି ଯାଉଥିଲା।
ହଁ ସେଇ ଭଳିଆ ହିଁ ଆଉ। ଆଉ ରୋଷେଇ ସରିଲା?
ହଁ।
ହଁ ଆଉ ତମେ କେତବେଳେ ଖାଅ? ମଧ୍ୟାହ୍ନ ଭୋଜନ କେତେବେଳେ କର?
ଆଜ୍ଞା?
କୋହୁଥିଲି ମଧ୍ୟାହ୍ନ ଭୋଜନ କେତେବେଳେ କର?
ମୁଁ କଲେଜ୍ ରୁ ଆସିକି ଗୋଟେ ଅଳୁ କରେ ନହେନେ ନାହିଁ ସେଠୁ ଖାଇ ଦେଇକି ବି ପଳି ଆସଥାଏ। ଏମତି ନର୍ମାଲ୍ ଯେ ମତେ ମୋର ଟାଇମ୍ ଟେବୁଲ୍ ନାହିଁ।
ହଁ ହଁ ଅନ୍ୟ କଲେଜ୍ ରେ ନାଁ ନାଁ ଆମେ ବି ପଢ଼ୁଥିବା ଅବ ତାରେ କଲେଜ୍ ଟାଇମ୍ ରେ ଠିକ ନାହିଁ ସ କେତେବେଳେ କେମିତି ହୁଏ ଆଉ।
ହଁ କ୍ଲାସ୍ ସଇଲା ଅଳୁ ଫୁଣି ବସ୍ ଥିବା ଦରକାର ବସ୍ ଥିଲେ ଫୁଣି ଆସିବୁ। ବେଳେ ବେଳେ ବସ୍ ବି ମିସ୍ ହେଇଯାଏ ମାନେ ଆସିକି ଠିଆ ହେଇ ଆସିବା ବା ମାନେ ଅଧା ବାଟ ହେଇଥିବୁ ବସ୍ ଟା ପଳେଇବ ଭାରି ଦୁଃଖ। ବୋହୁତ କାଟିବ ଦୌଡ଼ି ଦୌଡ଼ି ଆସୁଥିବୁ ବସ୍ ଟା ପଳେଇବ ଭାରି ମନ କଷ୍ଟ।
ହଁ।
ହ।
ପ୍ଲସ୍ ଥ୍ରୀ କରୁଛନ୍ତି ଓଡ଼ିଆ ବିଭାଗରେ ତାହଲେ।
ହଁ। ଏଇମାନେ ମଜା ମସ୍ତି ନେଇକି ତି କଥା ହେଇ ଯୋଉ ଟାଇମ୍ ଟା ଜଣା ପଡ଼୍! ମାନେ, ଯୋଉ ଦଶ ମିନ୍ଟି ତାର, ମାନେ ମାନେ ଦଶ ମିନିଟ୍ ନିହାତି କଥା ହବ ନା! ଯଦି ମାନେ ଦେଖନ୍ତୁ, ମାନେ ମୁଁ, ଆପଣଙ୍କୁ ଚିହ୍ନି ଜାଣିନି। ଆପଣ ମାନେ କୁଆଡୁ ନାହିଁ କୁଆଡୁ। ମୁଁ ଏଇଆ, ମୁଁ ଆନେ ଏଠୁ। ମୁଁ, ଢେଙ୍କାନାଳରୁ ଆପଣ ହେଲା ମୟୂରଭଞ୍ଜରୁ। ଜାଣିନି! ଏଇ ଦଶମିନିଟ କଥା ହେଇଗଲେ ଜଣେ କହିଲା କି ମୁଁ ଏଇ ଟାଇମ୍ ଦେଖିଲା ଅଳକୁ ଦଶମିନ୍ଟି। ତ ମାନେ ଦେଖନ୍ତୁ, ମିସିଂ ଲୋକ ଯିଏ ହଁ, ହଁ, ମିସିଂ ଲୋ କ ଯିଏ ମାନେ ତାଙ୍କ ସହିତ କଥା ହେଇଯିବୁ, ଟାଇମ୍ ଜଣା ପଡିବନି। ଯଦି ଯୋଉରାକ ମାନେ ସାଇଲେଣ୍ ରୁହନ୍ତି! ଜଣେ ଜଣେ ନା ତ, କହିବୁ ଆପଣ କୁହନ୍ତୁ, କଣ କୁହ? ଆଉ କଣ କହୁଛନ୍ତି କହୁନାହାଁନ୍ତି? ଆଉ କଣ କୁହନ୍ତୁ? ହଁ, କ ଖାଇଛନ୍ତି! ମାନେ ଖାଇଛନ୍ତି, ମାନେ ପନ୍ଦର ଥର ପଚାରିବାକୁ ପଡୁଛି।
ହଁ ହ ହ ହଁ ହଉ ଠିକ୍ ଅଛି ରହୁଛି ଅଁ।
ହଁ, ମୁଁ କାଟିବି! ମୁଁ କାଟିବି! ହଉ ରଖୁଛି।
ହଁ।
ହଁ।